ହଁ ଜୟେ ଜୟେ ହନୁମନ୍ତ।
ଭାଇ କଣ କରୁଛ?
ଆଚ୍ଛା
ହାଲୋ।
ହାଲୋ।
ଭାଇ କଣ କରୁଛ?
ଏବେ କାମକୁ ବାହାରୁଚି ଯିବାକୁ।
କୋଉ କାମ କରୁଛ?
ଆମେ କାମ କରୁଛୁ ଫ୍ଲେକ୍ସ କାମ।
ଓଁହଁ।
ଯୋଉ ଫ୍ଲେକ୍ସ ପ୍ରିଣ୍ଟ୍ ହଉନି?
କୋଉଠି ସେଟା?
ହୁଁ ଭୁବନେଶ୍ୱରରେ।
ଓ ହୋଁ ଭଲ ଅଛନ୍ତି ଭାଇ
ହୁଁ ଆମେ ଭଲ ଅଛୁ ଆଉ ଆପଣ ଭଲ ଅଛନ୍ତି?
ହୁଁ ହଁ ମୁଁ ଭଲ ଅଛି
ଆଉ ଭେରେ ହାଁ?
ଖାଇଥିଲୁ ଡାଲି ଭାତ ଭଜା।
ହ
ଆଉ ଆପଣ କଣ ଖାଇଥିଲେ?
ହଁ ମୁଁ ଭାତ କୁ ମଟନ୍ ଖାଇଥିଲି।
କଣ ଖାଇଥିଲେ?
ଭାତ ଆଉ ମଟନ୍ ଖାଇଥିଲି।
ଆ ଭଲ ଜିନିଷ ଖାଇଚ ଆଉ।
ହଁ ଖାଇଛି ଆଉ। ତମେ ଖାଉନ କି ଭାଇ ମଟନ୍?
ନାଇଁ ଆମେ ଖାଉ କେତେବେଳେ କେମିତି ଖାଉଛୁ ଆଉ।
ହ।
ଆଉ ଆପଣଙ୍କଡେ ବର୍ଷା ହଉଛି
ବର୍ଷା ସେତେବେଳେ ହଉଥିଲା ଏବେ କମିଛି। ସେପଟେ ହୋଉଛି କି?
ହୁଁ ଏପଟେ ଏଇ ଅଳପ ଅଳପ ହଉଥିଲା ଆଉ। ଉଁ ବର୍ଷା ବନ୍ଦ ହେଲାଣି ଆଜି।
ଓହୋ।
କଣ କହିଲେ? ନାଇଁ ଏଠି କାମ କରୁଚି।
ଘର କୋ କୋଉଠି ତମର?
ଘର ହୋଉଚି ରଣପୁର। ଆପଣ ଏବେ କୋଉଠି ଅଛନ୍ତି କି?
ହୁଁ ଫୁଲବାଣୀ ଅଛି।
ଫୁଲବାଣୀ କୋଉଟା?
ବାଣୀ ଜାଣି ନାହାଁନ୍ତି?
ହଁ ହଁ ଜାଣିଚି ଜାଣିଚି। ହଁ ‌।
ମୁଁ ସେଇଠି ଅଛି।
ଏ ଆମ ପଟେ ଆ ଆମ ପାଖରେ ବି ପିଲା କାମ କରୁଚନ୍ତି ଫୁଲବାଣୀରେ।
ଓହୋ।
ଆଉ କୁଆଡ଼େ ବୁଲିବା ଫୁଲିବା ପାଇଁ ଯାଇଥିଲେ କି ନାଇଁ?
ବୁଲିବା ପାଇଁ କୁଆଡ଼େ ଯିବୁ ବର୍ଷା ଆସୁଚି ପରା।
ବର୍ଷା ଟାଇମ୍ ଭଲ ବୁଲିବା ପାଇଁ।
ବର୍ଷରେ କୁଆଡ଼େ ବୁଲିବା ପାଇଁ ଯି ଖାଇ ପିଇକି ସୋଉ ଖାଲି ଆମେ ଘରେ।
ଆପଣଙ୍କ କଣ କାମ କରୁଛନ୍ତି କି ନାଇଁ?
ନାଁ ମୁଁ ପଢ଼ୁଛି।
ପଢୁ଼ଛ?
ହଁ।
କୋଉଥିରେ?
ଏଇଠି ଏକା ଜି ଏନ୍ ଏମ୍ କରୁଚି ଥାର୍ଡ ଇୟର ଖ
ଥାର୍ଡ ଇୟର୍ ହଁ।
ଆଉ ଆପଣଙ୍କ ଘରେ ସବୁ ଭଲ ଅଛନ୍ତି?
ହଁ ଭଲ ଅଛନ୍ତି। ଘରୁକୁ କଲ୍ କରିଥିଲ ଭାଇ?
ନାଇଁ କରିନି।
ବାହାରେ ରହୁଛନ୍ତି ଘରୁକୁ ବେଳେ ବେଳେ କଲ୍ କରିବା ଦରକାର ନା।
ନୁହେଁ ଟିକେ କାମ କାମ ପଡ଼ିଲେ କାମ ପଡ଼ିଲେ ସେ ଯେତୋଳେ ଫ୍ରି ଟାଇମ୍ ରହୁଚି ସେତଳେ କଲ୍ କରୁଚି ଆଉ।
ହଁ ହଁ।
ଆପଣଙ୍କ ଘରେ କିଏ କିଏ ଅଛନ୍ତି?
ବାପା, ମା ଆଉ ସାନ ଭାଇ ବଡ଼ ଦିଦି।
ଆଉ ଆପଣଙ୍କ ଭାଇ କଁ କରୁଛନ୍ତି?
ସାନ ଭାଇ ତାଙ୍କର ପ୍ଲସ୍ ଟୁ ଫାଷ୍ଟ ଇୟର୍। ଦିଦି ମ୍ୟାରେଜ୍ କଲେଣି।
ଓ। ଆଉ କେବେ ଭୁବନେଶ୍ଵର ଆସିଚନ୍ତି କି ନାଇଁ?
ହୁଁ ଆସିଚି ଦିଥର।
କେବେ ଯାଇଥିଲେ?
ଏଇ ମଝିରେ ଯାଇଥିନି।
ଛା।
ହଁ
ଆଉ ସବୁ ଭଲ ତ?
ହଁ ଭାଇ ସବୁ ଭଲ। ଉଁ ଫୁଲବାଣୀ କେବେ ଆସିଥିଲେ ନା ନାଇଁ?
ଫୁଲବାଣୀ ନାହିଁ ମୁଁ ଯାଇନି କେବେ।
ଆସି ନଥିଲେ?
ହାଲୋ।
ହଁ।
ଫୁଲବାଣୀ ଟିକେ ବୁଲିବାକୁ ଆସନ୍ତୁ।
ହଁ ଆସିବା ଆଉ। ଆଉ ଏବେ କଣ କରୁଚନ୍ତି?
ଏଇ କିଛି ନାଇଁ ଏମିତି ଅଛି।
ଆଉ କେବେ ଆସିବେ କି ଭୁବନେଶ୍ଵର?
ଏବେ ତ ନାହିଁ ଏବେ ଆଉ କଣ
ହଉ ଯେବେ ଆସିବେ ମତେ କଲ୍ କରିବେ ଆଉ।
ଠିକ ଅଛି।
ଆଚ୍ଛା ଯୋଉ ଏବେ ନମ୍ବର ରେ କଲ କରିନାହାନ୍ତି ସେଇ ନମ୍ବର ରେ କଲ୍ କରିବେ ଆଉ।
ହଁ ଆସିଲେ କଲ୍ କରିବି ସେପଟେ ତ ମୋର କାମ କିଛି ନାହିଁ ତ ମୁଁ ଯିବିନି ସେପଟେ ଏତେ।
ଆଚ୍ଛା। ଆ
ପଢା ସରିଲାଣି କି ଭାଇ?
ପଢ଼ା ସରିଯାଇଚି।
ଘରେ କିଏ କିଏ ଅଛନ୍ତି?
ଘରେ ମାମା ବାପା।
ଆଉ ତୁମ ଦିଦି ସାନ ଭାଇ କେହି ନାହାନ୍ତି?
ହଁ ଦିଦି ଅଛନ୍ତି ବଡ ଭାଇ ଅଛି।
ହୁଁ ହୁଁ। ଦିଦି ମ୍ୟାରେଜ କଲେଣି?
ହଁ ଦି ଜଣ ଦିଦିଙ୍କର ମ୍ୟାରେଜ ହେଇଯାଇଚି।
ଆଉ ଭାଇଙ୍କର?
ଭାଇଙ୍କର ହେଇନି ଭାଇଙ୍କର ହବ।
ଓହୋ।
ହଁ ହ
ଆଉ ଆପଣଙ୍କ ସାଙ୍ଗ କିଏ କିଏ ଅଛନ୍ତି?
ଅଛନ୍ତି ଉଁ ସାଙ୍ଗ ମାନେ ତ ଆମେ ଚାରିଜଣ ହେଇକି ରହୁଚୁ ଯେ। ଗୋଟେ ସାଙ୍ଗ ମୋ ପାଖରେ ଅଛି ଆଉ ଗୋଟେ ସାଙ୍ଗ ସେ ଯାଇଚି ତାଙ୍କ ମାମୁଁ ଘରକୁ ଆଉ ଜଣେ ଦୋ କାନରେ ରହୁଚି ତ ସେ ଯାଇଛି।
ଆଚ୍ଛା। ହ
ଓ ହ
ହ
ହାଲୋ ଭାଇ।
ହୁଁ କ
କୁହଁନ୍ତୁ
କରୁଚ କନ?
କଣ କହିଲ?
କଣ କରୁଛନ୍ତି ଆପଣ?
କିଛି ନା ଏମିତି ଅଛି ବ।
ଆଜ୍ା
ଡିଉଟିକୁ ଗଲେଣି କି?
ନାଇଁବ ଯାଇନି ଯାଉଥିଲି ତ।
ହଁ ହ
ତମେ
ଅଛି
କରୁଚ କଣ?
କଣ?
କଣ କରୁଛ ବା?
ବସିଛିିବା।
ହଁ କାମ ନାହିଁ ହେନି?
ନାଇଁ
ହଁ ହଁ କହିଲା ଆଜି କଣ ଆଜି କଣ ଖାଇଥିଲ ଆପଣ?
ଭାତ ଆଉ ମଟନ ଖାଇଥିଲି।
ହୁଁ
ଭାତ ଆଉ ମଟନ୍ ଖାଇଥିଲି।
ଆଉ ସାଲ ଟ।
ନା
ଖାଲି ହାତ
ହଁ
କାଇଁ ମତେ ତ ମନ ପକେଇଲାଣି?
ନ ତମକୁ ତ ମୁଁ ଜାଣିନଥିଲି ମୁଁ କେନ୍ତତି ମନେ ପକେଇବି?
ହଁ
ଁ ତ ତମଁ କେବେ ଦେଖିନି ଜାଣିନି ତମ କେମତି ମନେ କର?
ମନ୍ଦିର ସେଇଟା ମନେ ପକେଇ ସ ଯାଇଥାନ୍ତ ତ ଯାଇି ମନେ ପକେଇଲନି ଆଉ
ତଁ ଏବେ ଖାଇବା ପୂର୍ବରୁ ଭାଇ ବୋଲି ମନେ ପକେଇଦେବି
ଓହଁ ସେ ଆଗରୁ ପକେଇଥିଲି ତ ଏବେ ପକେଇଲା
ହ୍ୟାଲୋ
ହଁ ଆଜ୍ଞା ମୁଁ ରଖୁଛି କାମକୁ ଯାଉଛି
ହଁ
ହୁଁ ହୁଁ